ନମସ୍କାର, ଶୁଭ ସକାଳ ଆଜ୍ଞା।
ଶୁଭ ସକାଳ।
କଣ କରୁଥିଲେ? ହଁ ଭଲ ଅଛି, ଭଲ ଅଛି, ଆପଣ ଭଲ ଅଛନ୍ତି, ଆପଣଙ୍କ ମୋ ଶୁଭାହଉଚି ତ? ମୁଁ ଯହା କହୁଛି।
ଆଜ୍ଞା ଆଜ୍ଞା।
ହଉ କୁହନ୍ତୁ।
ଆଜ୍ଞା।
ଆପଣଙ୍କ ଘରେ ସବୁ ଭଲ ଭଲ ଭଲ ଅଛନ୍ତି ତ?
ଆଜ୍ଞା ଆଜ୍ଞା ବହୁତ ଭଲ ଏଇ ନିତ୍ୟକ୍ରମ ତ ସରିଲା। ଆଉ କିଛି ସମୟ ପରେ ଜଳପାନ ହବ ଆଉ।
କଣ ହବ ଜଳପାନ? କରିବେ ଅ ହ ଅ ହ ହଁ ହଁ ଭଲ। ମୁଁ ବି ଏବେ ଟିକେ ଛାତ କୋଠିକି ଆସିଛି। ପବନ ଖାଇବା ପାଇଁ, ମୋ ହଁ ମୋର ସବୁ ନିତ୍ୟକାମ ସବୁ ସରିଗଲା।
ଆଜ୍ଞା ଆଜ୍ଞା।
ହଁ ହଁ ଆଉ ସକାଳୁ ବ୍ୟାୟାମ ଫ୍ୟାୟାମ କରନ୍ତି ନା ନାଇଁ?
ହଁ କିଛି କିଛି କରିବାକୁ ପଡେ, ଦେହ ଦେହ ପ୍ରତି ଯତ୍ନ ତ ନେବାକୁ ପଡେ। ସୁସ୍ଥତା ରହିବା ଦରକାର, ଆଉ ଆସନ କରିବା ତ ବହୁତ ଭଲ।
ହଁ ହଁ। ଆଜିକାଲିର ବ୍ୟସ୍ତବଳ ଜୀବନ ଭିତରେ ସବୁ କିଛି କରିହୁଏନି, କିନ୍ତୁ ସମୟ କାଢ଼ିକି ନିଜ ପାଇଁ କିଛି କରିବାକୁ ପଡ଼ିବ।
ଆଜ୍ଞା ଆଜ୍ଞା।
ତ ସେମିତି ଟିକେ ଟିକେ କରୁଥାନ୍ତୁ, ଆଉ ଖାଦ୍ୟ ପାନ ବିଷୟରେ ଆପଣ କଣ ରାୟ, ମାନେ ଆପଣ କଉ ଖାଦ୍ୟ ଖାଇବା ପସନ୍ଦ କରନ୍ତି? ହ
ଆଜ୍ଞା ଖାଦ୍ୟ ତ ପୃଷ୍ଟିକାର ଜନକ ଖାଦ୍ୟ ଖାଇବା ଭଲ।
ହ ନାଁ ଆଜି ଆଜିିକାଲି ଆଜିିକାଲି ଯୋଉ ଖାଦ ମିଳେ ନା ମାନେ ଯେମିତି ଯେମିତି ସବୁ ସାରଦିଆ ଖାଦ୍ୟ।
ଆଜ୍ଞା ଆଜ୍ଞା। ସାର ସାର ତ ବର୍ତ୍ତମାନ ସମୟରେ ମାନେ ବଜାରରେ ଯୋଉ ଭଳି ବିକ୍ରି ହଉ ଏମିତି ବହୁଳ ମାତ୍ରାରେ କୀଟନାଶକ ସାର ଜନକ ଖାଦ୍ୟ ହିଁ ବ୍ୟବହାର ହଉଛି ତ ଜାଣି ହଉନାହିଁ ଅସୁସ୍ଥତା ତ ଲାଗୁ ରହୁଛି ଆଜ୍ଞା।
ହୁଁ ସେଇୟଆ ଯଦି ଆପଣ ଏ ଗ୍ରାମ ଗ୍ରାମ ଅଞ୍ଚଳ ହୋଇଇଥିବେ ତାହେଲେ ଏତେ କିଛି ହେବନି କାହିଁକିନା ସିଏ ଗ୍ରାମରେ ମିଳିଯାଏ। ଯାହା ତାହା ନିଜ ଘରେ ବାରିପଟ କି ଯାହାବ କିନ୍ତୁ ଯି ସହରରେ ରହୁଥିବେ ଆପଣ କିଣିକି ଖାଇବାକୁ ପଡ଼ିବ ଆଉ ଯେଉଥିପାଇ ମାନେ ଆମ ଦେହ ବି ଖରାପ ହେଇପାରେ ଆଉ।
ଆଜ୍ଞା ଆଜ୍ଞା ଦେ ଅସୁଥ ଅସୁସ୍ଥତା ତ ଆସି ରହିବ କାଇହିକି ନା ଜଉଳି ମାତ୍ରାରେ ବହୁଳ ମାତ୍ରାରେ ମାନେ ସାର ସାର ଜଳ ଦଉନ୍ତି
ହଁ ସେଇୟା ସେଇଆ ସମସ୍ତଙ୍କେ ହଁ ଦେହ ଖରାପ ହେଇଯିବ। ଆ ଦେଖନ୍ତୁ ଆମ ଆ ଆଗ କାଳରେ ଯୋଉ ଲୋକମାନେ ଥିଲେ ସେମାନେ ବହୁତ ବର୍ଷ ବଞ୍ଚିଛନ୍ତି କିନ୍ତୁ ଆଜିକା ଲୋକମାନେ ବହୁତ ବର୍ଷ ବଞ୍ଚ ଆଛନ୍ତିନି ଆଉ ତାଙ୍କୁ ବହୁତ ପ୍ରକାର ରୋଗ ହୁଏ ଏ ଏସବୁ ଖାଦ୍ୟ ପାଇଁ ହିଁ। ତାଙ୍କ ଖାଦ୍ୟ ଜୀବନ ଯାପନ ପାଇଁ ନା କଣ ଆପଣ ମୋତ ମତେ କଣ ସେଥି
ହୁଁ। ହଁ ମୋର ମଧ୍ୟ ସେଇ କଥାରେ ସହମତ ଅଛି କାହିଁକି ନା ଆଗ ତ ଯୋଉଭଳି ଥିଲେ ଲୋକଙ୍କ ବୟସ ତ ଯାହା ଥିଲା ବହୁଳ ମାତ୍ରାରେ ଥିଲା ବର୍ତ୍ତମାନ ତ ବହୁତ କମି କମି ଯାଇଛି ମାନେ ଆଗ ଥିଲା ପୂର୍ବତ ଦିନରେ ଅ ପାଖାପାଖି ନବେ ଯାଉଥିଲା କିନ୍ତୁ ବର୍ତ୍ତମାନ ବ ସମୟରେ ସମୟ ପରିବର୍ତ୍ତନ ହେଇଯାଇଛି ଯାହାକି କି ଅ ଚାଳିଶ ପଚାଶ ହେଇଗଲେ ଲୋକଙ୍କର ମାନେ ସମୟ ପଳେଇ ଆସୁଛି।
ସେଇ ଜିନିଷ କାହିଁକି ନା ଆଉ ଆଗ ଲୋକମାନେ ଦେଖିବେ ମାନେ କଣ କୁହନ୍ତୁ ସେ ଯେଉଁ ତାଙ୍କର ଯେଉଁ ବୀ ଡାକ୍ତରଖାନା ଯାଆନ୍ତିନି ତାଙ୍କେ ତାଙ୍କେ ତାଙ୍କ ଦେହ ଏତେ ଖରାପ ହୁଏନି ଠିକ୍ ଅଛି କିନ୍ତୁ ଆଜିକାଳ ଲୋକମାନଙ୍କର ବହୁତ ଦେହ ଖରାପ ହୁଏ ତ ସେସବୁ ଖାଦ୍ୟପାନ ପାଇଁ ତାଙ୍କର ଯେଉଁ କାମ ଦାମ କରନ୍ତି ଣି ସେଥିପାଇଁ କିନ୍ତୁ ଆଗକାଳ ଲୋକମାନେ କଣ ଜଙ୍ଗଲକୁ ଯିବେ କାମ କରିବେ ତାପରେ ତାଙ୍କର ଯୋଉ ପ୍ରାକୃତି ଆମର ଯୋଉ ପନିପରିବା ଭଲ ଭଲ ପନିପରିବା ଖାଇବେ ତ ସେଥିପାଇଁ ତାଙ୍କର ଯୋଉ ଜୀବନ ପ ଭଲ ଥିଲା କିନ୍ତୁ ଆଜିକାଲି ଆମେ ଯାହା ତାହା ଖାଇଦେଉଛୁ ଆଉ ବ୍ୟାୟାମ ଫ୍ୟାମ ବି କରୁନୁ କି ବୁଝିପାରୁଛନ୍ତି କଣ କହୁଛି ମୁଁ
ଆଜ୍ଞା ଆଜ୍ଞା।
ସେୟା ହଁ ଆଉ ଆପଣଙ୍କୁ ବୁଲାବାଲି ପସନ୍ଦ? ଆପଣଙ୍କ ବୁଲା ବଲି ପସନ୍ଦ କଣ ଭ୍ରମଣ ଭ୍ରମଣ ପସନ୍ଦ କୁଆଡେ ଯାଇଥିଲେ ପାଖାପାଖି ଏବେ କୁଆଡେ ଯାଇଥିଲେ ଏବେ?
ହଁ ପାଖାପାଖି ତ ଏମତି ବୁଲାବୁଲି ହଁ କରିଥାଉ ବୁଲାବୁଲି ଏଇ ପାଖାପାଖି ଅଞ୍ଚଳରେ ବୁଲାବୁଲି କରିଥାଉ ଆଉ। ଏମତି ନଦୀନାଳ ଟିକେ ପସନ୍ଦ
ହ ନଦୀ ନାଳ ଆରେ ତାହେଲେ ଆପଣ ଖାଇ ରୁହନ୍ତି ତାହେଲେ।
ଆଜ୍ଞା ଆଜ୍ଞା।
କଥା ରହିବା ହିଁ ଭଲ କାହିଁକିନା ତାଙ୍କର ଯେଉଁ ପ୍ରାକୃତିକ ପରିବେଶ ନା ଏବେ
ଏଇ ପ୍ରାକୃତିକ ପରିବେଶ ଯେମିତି କି ପାହାଡ ଉପରକୁ ଯିବା ତ ବହୁତ ପ୍ରାକୃତି ଅ ମନଭରା ଦୃଶ୍ୟ ଆଉ ନଦୀ, ନାଳ ଆଉ ପବନ
ପୁରା ମନୋରମ ହଁ ହଁ ସେଇ ଜିନିଷ ଏବେ ଦେଖନ୍ତୁ ଖରା ଦିନରେ ଏ ଗ୍ରାମ ଅଞ୍ଚଳରେ ଆପଣଥିବେ, ତାହେଲେ ଟିକେ ଗଛ ତଳେ ବସି ପଡ଼ିବେ କେତେ ମଜା ଲାଗିବ ଠିକ୍ ଅଛି ସେଇ ଜିନିଷଟା ଏ ସି ରେ ବି ଆପଣ ପାଇବେନି ହଁ କି ନାଇଁ? ସେ ଯୋଉ ସୁଲୁସୁଲୁ ପବନ ଦଉ ବସିକିନା ଗଛ ତଳେ ହଁ କି ନାହିଁ?
ଆଜ୍ଞା - ଆଜ୍ଞା।
ତାହେଲେ ଆପଣ ବଢ଼ିଆ ଆପଣ ଆପଣ ପୁରା ମନୋଭବ ହଁ ହଁ। ଆପଣ ଦୂରକୁ କୁଆଡେ ଯାଇ ଦୂରକୁ କୁଆଡେ ଯାଇଥିଲେ ଏବେ? ହଁ ଦୂରକୁ କୋଉଠି କୋଉ ବୁଲିଆ ପାଇଁ।
ନାଇଁ ଗାଁ ଗାଁ ସେଇ ଏରିଆରେ ହିଁ ତ ବୁଲାବୁଲି କରୁ।
ନିଜ ବୁଲା ବୁଲି କରନ୍ତି ଆପଣଙ୍କୁ କଣ ଭଲ ଲାଗେ? ମାନେ ହଁ କୁହନ୍ତୁ ଏକୁ।
ଏଠିକାରେ ତ ପାହାଡ ଉପରକୁ ଯିବା ବହୁତ ଭଲ ଲାଗେ। ପାହାଡ ଉପରକୁ ଯିବା ତ ଭଲ ଲାଗେ ଯାଇଥାଉ ପାହାଡ ଉପରକୁ। ମାନେ ପାହାଡ ଉପରକୁ ଚଢିକି ଯାଉ ଆଉ ସେଇଠିର ସକାଳର ଦୃଶ୍ୟ ଶ୍ୟ ଥିବ ଆଉ କିଛି ଖାଇବା ମଧ୍ୟ ନେଇକି ଯାଉ ସେଇଠି ଖାଉ ବସିକି ଆଜ୍ଞା -ଆଜ୍ଞା ନଦୀ।
ହଁ -ହଁ ମା ଏ - ହଁ- ହଁ
ତ ସେଇଠି ଗାଧେଇକି ଆସୁ ନଦୀ ନାଳ ଥିବ ଗାଧେଇକି ଆସୁ ସେଇଠି ଆଜ୍ଞା।
ଓ ହୋ ତାହେଲେ ପୁରା ଆପଣ ପୁରା ବଞ୍ଚନ୍ତି ଆଉ। କାହିଁକି ନା ଏବେ ସରଳ ଲୋକ କଣ ସରଳ ଲୋକ ମାନେ କଣ? ସେ ଆପଣ ଯୋଉ ଜିନିଷ ସବୁଦିନେ ପାଳନ୍ତି, ଠିକ୍ ଅଛି ସେ ସେଇ ଯାକ ସହର ଲୋକମାନେ ତାଙ୍କୁ ଯିବାକୁ ପଡେ। ଶହେ କିଲୋମିଟର ଦୁଇଶହ କିଲୋମିଟର ତାଙ୍କେ ଗାଡ଼ି ନେଇକି ଯାଆନ୍ତେ ସେ ଜିନିଷ ଉପଭୋଗ କରିକି ଆସନ୍ତି, କିନ୍ତୁ ଆପଣ ଏତେ ଭାଗ୍ୟବାନ ଆପଣ ଆପଣ ସେ ଜିନିଷ ସବୁଦିନ କରିପାରୁଛନ୍ତି। ହ୍ୟାଲ। ବୁଝିପାରିଲେ ମୁଁ କଣ କହୁଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା।
ହୁଁ କୁହ ଶୁଭାଯାଉଛି ତ ମୋ କଥା?
ନିହାତି ଭାବରେ।
ହଁ ଠିକ ଅଛି ଆପଣ ମାନେ ଗାଁରେ କେହି ଭୋଜି କରନ୍ତି?
ଆଜ୍ଞା -ଆଜ୍ଞା ସେଇଟା ତ ଆମ ପାଇଁ ଗର୍ବ।
ନାଇ ନାଇଁ ମାନେ ଭୋଜି ମାନେ କଣ କହୁନାହାନ୍ତି? ଏବେ ଗାଁ ରେ ଗାଁରେ କଣ ହୁଏ ଆମେ ମାନେ ଯେତେବେଳେ ଗାଁରେ ଥିଲୁ ଚାରି ପାଞ୍ଚ ଜଣ ମିଶା ସାଙ୍ଗ ମିଶିକିନା ନାଇଁ କୁକୁଡ଼ା ଗୋଟେ ଆଣିକି ନା ହଁ ଶୁଭା ହଉଛି ଶୁଭା ହଉଛି ଆପଣଙ୍କୁ ଶୁଭା ହଉଛି ମୋ କଥା? ହୁଁ ମୁଁ କଣ କହୁଥିଲି ଗାଁ ରେ ନା ସବୁଠୁ ଭଲ ସବୁଠୁ ଭଲ ଭଲ ଲାଗେ ହଁ। ସବୁଠୁ ଭଲ ଲାଗେ ବନଭୋଜି ମାନେ କଣ କହୁନାହାନ୍ତି? ସେଇଟା ନାଇଁ ଯୋଉ ଚାରି ପାଞ୍ଚ ଜଣ ସାଙ୍ଗ ମିଶିକିନା ଗୋଟେ କୁକୁୁଡା ନେଇକିନା କାଟିକି ଜଙ୍ଗଲରେ ଖାଇକି ଆମ କେବେ ସେ ଯେ କରିଛନ୍ତି ସେ ଯାକ ହ୍ୟାଲୋ।
ଆଜ୍ଞା।
ହୁଁ ଭାବୁଚୁ ମ କଥା।
ଆଜ୍ଞା।
ହୁଁ କୁହନ୍ତୁ କୁହନ୍ତୁ। ସେ ବିଷୟରେ କିଛି କୁହନ୍ତୁ ମୁଁ ଶୁଣିବା ପାଇଁ ଚାହୁଁଛି ସେ ଜିନିଷ ସବୁ ସବୁଠୁ ଆନନ୍ଦ ଲାଗେ ସେ ଗାଁରେ ଭୋଜି କରିବେ ଆପଣ ଖାଇବେ
ଏ ପରିବାର ତ ସମସ୍ତେ ପରିବାର ସହିତ ସାଙ୍ଗସାଥି ଏମିତି ତ ସବୁ ମିଶିକି ଯାଉ ଆଉ
ନିଜେ ହିଁ ରୋଷେଇ କରିକି ଭଜନ କରିକି ଆସ ନ୍ତୁ ଏଇ ନଦୀ ନାଳ ପାହାଡ଼ ପର୍ବତ ଉପରେ ଯାଇ ଚଢି ସେଇ ଯୋଉ ମଜା ଟା ଆଉ କୋଉଠାରେ ମିଳୁନାହିଁ।
ମିଳିବନି ତ ଆପଣଙ୍କୁ ଗାଁରେ ଦେଖନ୍ତୁ ଆ ଆପଣ ଦେଶି ଦେଶି କୁକୁଡ଼ା ଏଣେ ନେଉଥିବେ। ହଁ କାଇ କାହିଁକି ନା ବିଦେଶ କୁକୁଡ଼ା ର ଆଜି ଯେତେଳେ ଯୋଉ ଯପାକା ହେଇଥାଉ ସେଟା ସବୁଦିନ ଖାଇଲେ ସେଇାକୁ ଭଲ ନୁହଁ କିନ୍ତୁ ଦେଶୀ କୁକୁଡ଼ା ଯେଉଁ ଲାଗେ ତାଙ୍କ ଦେଶୀ ସେତଳେ ଝଳ ଯେଉଁ ମଜା ଲାଗେ ଆଉ ସେ ଜିନିସଟା କେଉଁଠି ନଥାଏ।
ଆଜ୍ଞା ଆଜ୍ଞା ନିହାତି ଭାବରେ ତାର ସ୍ଵାଦ ଟା ଆଉ କୋଠି ମିଳେ ନାହିଁ।
ସେଇଆ ହିଁ ଆଉ କେବେ ସହରର ଦେଶୀ କୁକୁଡ଼ା ବି ଏତେ ସ୍ୱାଦ ଲାଗେନି କିନ୍ତୁ ଗାଁର ଦେଶୀ କୁକୁଡ଼ା ଟିକେ ସ୍ୱାଦ ଲାଗେ। ନା କଣ ହଁ ସେମାନେ ସେ ସେଠି ଗାଁରେ ବଢିଥିବେ ଗାଁରେ ସବୁ କରିଥିବ ସେ ଦେଶୀ କୁକୁଡ଼ା ଭଲ ଲାଗେ ତ ଆପଣ ତାହେଲେ ନିରାମିଷା ତାହେଲେ ନାଇଁ। ନା ଆ, ଆମିଷ ବୋଧେ ଆପଣ।
ହଁ ମାନେ ଦୁଇ ପ୍ରକା
ଦି ପ୍ରକାର ଦୀ ପ୍ରକାର ଆପଣ ସବୁ ଆମିଷ ନୀରାମିଷ ସବୁ ଖାଆନ୍ତି ଆଜ୍ଞା। ହଁ ଆଉ ଗାଁ ରେ ଥିଲେ ତ ସେ ଯେ ସବୁ ଖାଇବାକୁ ପଡ଼ିବ ନା କଣ ଉହୁଁ ଆଉ ପନିପରି ପନିପ ପୁରା ମିଳେ ଆପଣଙ୍କ ସହ ଅଞ୍ଚ ଆପଣ ଅଞ୍ଚଳରେ।
ଆଜ୍ଞା ନିହାତି ଭାବରେ ଏ ଏଠି ତ ସମସ୍ତେ ଚାଷ କରନ୍ତି। ତ ଚାଷ ସବୁ ମିଳେ ଯେମିତି ବାଇଗଣ କୋବି ଏଗୁଡ଼ା ସବୁ ଆସେ।
ତାହେଲେ ଏତେ ଆପଣଙ୍କ ପରିବା ପତ୍ର ପାଇଁ ଏତେ ଖର୍ଚ୍ଚ ହଉନଥିବ ତାହେଲେ ନାଇଁ। ସେ ଗାଁ ଗାଁରେ ହିଁ କମ ପଇସା ମିଳିଯାଉଥିବ ଆଉ ଆଜ୍ଞା କିନ୍ତୁ ସହର ରହିବ ଟିକେ ସେ ଜିନିଷ ଟିକେ ହେଇପାରେନି ଆଉ ପ୍ରଥମେ ପଇସା ଦେଇକି କିଣିବେ ପଇସା ଦେଇକି କିଣିବେ ପୁଣି ଅଧିକ ଦେଇକି କିଣିବେ ପୁଣି ସାରଜାତିୟ ଖାଦ୍ୟ ଖାଇବେ।
ଆଜ୍ଞା ଆଜ୍ଞା ଏଟା କଣ ହଉଛି କି ସାର ଜାତୀୟ ଖାଦ୍ୟ ଅ ମିଳୁଚି ତାପରେ ଉ ଚାଷ ହେଲା ପରେ ଦ ଦୋକାନୀ କୁ ଯାଇ ବିକ୍ରି କରନ୍ତି ଦ ଦୋକାନୀ କି ଏ ତାର ମାନେ ଦୁଇ ଗୁଣ ପରିମାଣରେ ବିକ୍ରି କରନ୍ତି ଲୋକମାନେ।
ହଁ ସେଇଆ ସେଇଆ। ବହୁତ ଅଧିକ ପଇସା ନିଅନ୍ତି କିନ୍ତୁ କଣ କରିବା ଆ, ଆ, ସମସ୍ତେ ଚାହାନ୍ତି ଗାଁ ରହିକିନା ସେ ଗାଁର ଏଞ୍ଜୟ କରି ମାନେ କରିବା ପାଇଁ କିନ୍ତୁ କରିହୁଏନି। କେତ କେତେଜଣ କାମ ପଡ଼ିଯାଏ ସହର ରହିବାକୁ ବାଧ୍ୟ ସେମାନେ। ତାଙ୍କର କାମ କାମ କରିବା ପାଇଁ ହଁ ନା ନାହିଁ? ସମସ୍ତେ ତ ଗାଁ ରହିିକି କାମ କରିପାରିବେନି।
ଆଜ୍ଞା।
ସୁଯୋଗ ମିଳେ ଯଦି ଛୁଟି ଫୁଟି ଥାଏ କ ସୁଯୋଗ ମିଳେ ତାହେଲେ ସମସ୍ତେ ବି ଜିଏ ଏଇ ଯେ ରୁହନ୍ତି ସହରରେ ସମସ୍ତେ ଗାଁକୁ ଯିବାକୁ ପସନ୍ଦ କରନ୍ତି ଦୁଇ ଦିନ ହେଉ କି ତିନି ଦିନ ହେଉ କି ଯାହା ବିି ହେଉ।
ଆଜ୍ଞା ଆଜ୍ଞା।
ସେଇଆ।
ଆପଣଙ୍କ ସହିତ ତ କଥା ହେଇ ମତେ ବହୁତ ଆନନ୍ଦ ଲାଗିଲା ଆଉ ଖୁସି ଲାଗିଲା।
ଲାଗିଲା ଆପଣ ବହୁତ ଭଲ କଥା ହେଉଛନ୍ତି ହଁ କେବେ ଯଦି ଆମକୁ ସୁଯୋଗ ସୁଯୋଗ ମିଳିବ। ତାହେଲେ ଆମେ ଆମ ଆପଣଙ୍କ ଗାଁକୁ ଯିବାକୁ ମୁଁ ଚାହିଁବି ଆପଣଙ୍କ ପାହାଡ଼କୁ ଯିବା ପାଇଁ ଚାହିଁବି। ଆଉ ଦେଶୀ କୁକୁଡ଼ା ଗୋଟେ ଆପଣଙ୍କୁୁ ଖାଇବା ପାଇଁ ଚାହିଁବି ଠିକ୍ ଅଛି। ହଁ ଠିକ ଅଛ ଠିକ ଅଛି। ହଉ ହଉ ଠିକ ଅଛି ମୋର ଗୋଟେ କାମ ଅଛି ଆପଣଙ୍କୁ ପରେ କଥା ହଉଛି ଠିକ୍ ଅଛି। ହଁ ନମସ୍କାର।